ହ୍ୟାଲୋ।
ହ୍ୟାଲୋ ସାର୍ ଆପଣଙ୍କ ଆବାଜ ଆସୁନି କିଛି ବି।
ଓହୋ ହ ଆପଣ ଟିକେ ଜୋରରେ କୁହନ୍ତୁ।
ମୁଁ ବହୁତ ଜୋରରେ କହୁଛି ଦେଖନ୍ତୁ ଆପଣଙ୍କ ଫୋନ ବୋଧେ ଠିକ ନାହିଁ।
ଆପଣଙ୍କ ଫୋନ ଟାକୁ ଖୋଲି
ଆଁ।
ମାନେ ଇୟରଫୋନ ଇୟରଫୋନ ଖୋଲ ଦିଅନ୍ତୁ।
ମୁଁ ଇୟରଫୋନ୍ ଲଗେଇ ହିଁ ନାହିଁ ମୁଁ ଇୟରଫୋନ୍ ଲଗେଇ ହିଁ ନାହିଁ। ଇୟରଫୋନ୍ ମୁଁ କନେକ୍ଟ କରି ହିଁ ନାହିଁ।
ଓହ।
ଦେଖନ୍ତୁ ନହେଲେ ଆଉ କଣ କରିବା ଆଉ। ଓ ଆମେ ମୁ ଟିକେ ଏକ୍ସରସାଇଜ କରୁଥିଲି ଏକ୍ସରସାଇଜ କରୁଥିଲି।
ସାଉଣ୍ଡ ଟା ମୁଁ ଟିକେ ବଢାଏ। ହ୍ୟାଲୋ। ଏବେ ଶୁଭିଲା ମୋ କଥା ଶୁଭୁଛି ତ ଆପଣଙ୍କୁ।
ମୁଁ ଆପଣଙ୍କ କଥା ପୁରା ଶୁଭୁଛି ମୋ କଥା ବୋଧେ ଆପଣଙ୍କୁ ଶୁଭୁନି।
ଆପଣଙ୍କ କଥା ପୁରା ସ୍ଲୋ ସବୁଛି।
ଆପଣଙ୍କ ସେ ଭଲ୍ୟୁମ ସାଉଣ୍ଡ ଟା ଟିକେ ଉପରକୁ କଲେ ସେଇଟା ସିନା ଶୁଭିବ ଆଉ ମୁଁ କଣ ଏବେ ହସ୍
ହଁ ଭଲ୍ୟୁମ ସାଉଣ୍ଡ ପୁରା ଅଛି ଫୁଲରେ ହେଲେ ଶୁବୁନି ମୁଁ କଣ କରିପାରିବି ଆଉ।
ହଁ ମୁଁ ହେଲେ ଆଉ ଏବେ ହଷ୍ଟେଲ ଥରେ ଆଉ ଉଠେଇବି ମତେ କଣ କେୟାର ଟେକର ଆସିକି ପିଟିବନି ମୁଁ ହେଲେ କଣ ଆଉ ଏ ଏବେ ହଷ୍ଟେଲକୁ ପୁରା ଉଠେଇବି କି?
ଓହଁ। ସ୍ୱାଗତ ସ୍ଵାଗତ। କୁହନ୍ତୁ କୁହନ୍ତୁ।
କଣ କରୁଥିଲେ କଣ ଆପଣ।
ଏମତି ହିଁ ଶୋଇଥିଲି, ଆପଣ ଖାଇସାରିଲେଣି।
ହଁ ମୁଁ ତ ଖାଇକି ଏକ୍ସରସାଇଜ କରୁଛି।
କ ପାଇଁ?
ଇଛାହେଲ।
ଆରେ ଆରେ ଦିନେ ଅଧିଆ ନା ସବୁଦିନି।
ମୁଁ ସବୁଦିନ ଜିମ୍ ଯାଏ ମୁଁ ପା।
ସବୁଦିନ ପୁରା ଏତେ ମାନେ ହାବିଟ୍ ପୁରା ନା କଣ।
ମୁଁ ପା ଜିମ୍ ଯାଏ ପା।
ଜିମ୍ ଯାଅ।
ହଁ ପା।
କଣ୍ ସବୁବେଳେ ସନ୍ଧ୍ୟାବେଳିଆ।
ନା ନା ଏଇ ବେଳାରେ ଦିଟାରେ।
ଓ ହୋ। ମଲ୍ ବେଳା ଯୋଉ ମାନେ କି କଥା କିଏ ବେଳରେ କିଏ ଯାଏ ମୁଁ ଆଜି ଜିତୁ ଫାଷ୍ଟ ଟାଇମ୍ ନୂଆ ଶୁଣୁଛି।
ହଁ ତୁ ନୂଆ ଜିନିଷ ଟ୍ରାଏ କରିବା ପାଇଁ ମତେ ଭଲ ଲାଗେ।
ଆଉ ଆପଣଙ୍କ ସିଆଡେ ଆଜି ପାଣିପାଗ କୋଉ ଭଳିଆ ଥିଲା?
ପାଣିପାଗ ଆଜି ସକାଳେ ନଅଟାରେ ଥାର୍ଟି ୱାନ୍ ଡିଗ୍ରୀ ଥିଲା। ତାପରେ ବାରଟାରେ ଥାର୍ଟି ଟୁ ହେଲା। ତାପରେ ସନ୍ଧ୍ୟାରେ ଟିକେ କମିଯାଇଥିଲା ଟ୍ୱେଣ୍ଟି ଫୋର ହେଇଯାଇଥିଲା ଆଉ ଏବେ
କଣ କଣ ମୁଁ କିଛି ବୁଝିପାଇଲିନି ଆପଣଙ୍କ କଥା।
ସକାଳେ ଥାର୍ଟି ୱାନ୍ ଥିଲା ବେଳାରେ ଟିକେ ବଢ଼ିକି ଥାର୍ଟି ଥ୍ରୀ ଥାର୍ଟି ଥ୍ରୀ ଡିଗ୍ରୀ ହେଇଯାଇଥିଲା।
ଡିଗ୍ରୀ ଯେ ମୁଁ ପଚାରୁଚି ବର୍ଷା ପାଗ ହେଇନଥିଲା।
ଟିକେ ଟିକେ ହେଇଥିଲା ଆଉ।
ଓହୋ ଆମର ଇଆଡେ ବର୍ଷା ହେଇଛି ତ ଏଥି ପାଇଁ।
ତୁମ ଆଡେ ବର୍ଷା ହେଲା କେତେବେଳେ?
ହେଇଗଲା ଟିକେ ଆପଣ ହଉ ଆପଣ ମ୍ୟାମ୍ ଆପଣ ତ ଏଇ ପାଗ କଥାରୁ ମନେ ପଇଲା ପାଣିପାଗ କଥାରୁ। ଯୋଉ ଆଜିକାଲି ବର୍ଷା ହୋଉଛି
ହଁ।
ପାଇଁ ସବୁଆଡେ ଏମତି ବହୁତ ଇଏ ହୋଉଛି ହଉଛି ତ ଆମେ ସେଇ ପାଣି କେମିତି ସଂଗ୍ରହ ମାନେ ସଂଗ୍ରହ କରିପାରିବା?
ତମେ ରେନୱଟର କୁ ଷ୍ଟୋର କର।
ବର୍ଷା ଜଳ ଆପଣ ଓଡିଆ ଶିଖିନାହାନ୍ତି କି?
ଓ ବର୍ଷା ଜଳକୁ ଆପଣ ସଂଗ୍ରହ କରିକି ନିଜ ଘର ଉପରେ ଛାତ ଉପରେ ବିଭିନ୍ନ ପ୍ରକାରର ସଂଗ୍ରହ ଅ ଡବା ରଖିକି ସଂଗ୍ରହ କରିପାରିବେ। ଏଇଟା ଗୋଟେ ବହୁତ ଆଗରୁ ଏଇ ଅ ନିୟମ ଟାକୁ ମନା ହୁଏ।
ଆଜ୍ଞା।
ୟା ଉପରେ ଆପଣ ଛୋଟବେଳେ ବୋହୁତ ସାରା ବୋହୁତ କିଛି ପ୍ରୋଜେକ୍ଟ କରିଥିବେ ସେଇଟା ଟିକେ ମନେ ପକାନ୍ତୁ।
ହଁ ପ୍ରକଳ୍ପ ମୁଁ କରିଥିଲି ବହୁତ ସାରା। ଆପଣ ଛୋଟବେଳ କଣ ଶିଶୁ ମନ୍ଦିର ନା ଗମେଣ୍ଟ ସ୍କୁଲ ନା ଅଣ୍ଡା ଦିଆ ସ୍କୁଲ କଉ? ସ୍କୁଲ ପଢଥିଲେ ଆପଣ ଅଣ୍ଡା ଖାଇ। ଅଣ୍ଡା ସହିତ ଆଉ କଣ ଦୋଉଥିଲେ?
ଅଣ୍ଡା ସହିତ ଭାତ, ଡାଲି, ଅଣ୍ଡା ତରକାରୀ।
ଭାତ, ଡାଲି, ଅଣ୍ଡା ତରକାରୀ ଆପଣ କଣ ମାନେ ପୁରା ସେ ବୋହୁତ ବୋହୁତ ଖାଇଦୋଉଥିଲେ।
ହଁ ମୁଁ ପୁରା ଦିଟା ଅଣ୍ଡା ଦେଲେ ମୁଁ ଆଉ କୁହେ ମୁଁ ଚାରିଟା ଖାଇବି।
ଆରେ ଆରେ ଚାରିଟା ଦିଅନ୍ତି ଆପଣଙ୍କ ଦିଦି?
ହଁ ମୁଁ ତ ଗେଲ୍ହା ଛୁଆ ଥିଲି ଦେଇଦୋଉଥିଲେ ଆଉ।
ଦିଦିଙ୍କର? ମାନେ ଦିଦିଙ୍କର ଟିଚରଙ୍କର। ଓହୋ କେମିତି, ମାନେ କଣ କରିଥିଲେ କି ସେ ଆପଣଙ୍କ ଏଟି ଗେହ୍ଲା କରିଥିଲେ?
କି କଥା, ମୁଁ ତ କିଉଟ୍ ଛୁଆଟା ଥିଲି ଆଉ।
କିୟୁଟ ଥିଲେ ମାନେ ଆପଣ ନିଜ ପ୍ରଶଂସା ନିଜେ
ହଁ।
ଏମିତି କଣ ଯେ।
ମୋ ସାଙ୍ଗ କରନ୍ତିନି ତ ମୁଁ କରିଦିଏ ଆଉ।
ଓହୋ ହଁ ସେଇଟା ଭଲ ଯେ ନିଜର ପ୍ରଶ୍ନ
ସେ ତ କରନ୍ତିନି ତାଙ୍କୁ ବହୁତ କୁହେ ସେ କରନ୍ତିନି ତ ମୁଁ କଣ କରିବି ଆଉ ମୁଁ କରିଦିଏ ଆଉ।
ହଁ ସେଇଟା ଭଲ ଯେ ଆପଣ ମାନେ ସତରେ ନ ହେଇଥିଲେ ବି ନିଜେ ନିଜେ ଭାବିଲେ ବି ସେଟା ଭଲ।
ହଁ ଯା ମୁଁ ଭାବିଦିଏ ନ ହେଇଥିଲେ ନାଇଁ, କଣ ଯାଉଛି।
ହଁ ସେଇଟା କାହାର କଣ ଯିବ କି କିଛି କାହାର ଯିବନି ଏମିତି କହୁଥିଲି। ଆଉ ଯୋଉ ହଁ ଆପଣ ମାନେ ଯାହା ହେଲେ ବି ଝିଅ ତ ଆପଣ ବହୁତ ମାନେ ଡିଜାଇନ ହଉଥିବେ ମାନେ ଡ୍ରେସ ଫେସ୍ ଟିକେ ବେଶୀ କିଣନ୍ତି। ଇଏ କଣ ମାନେ ଅନଲାଇନ ରେ କିଣନ୍ତି ନାଊ ଅଫଲାଇନରେ?
କି ନାନି?
କେହି ନାହାନ୍ତି କଣ ପାଇଁ?
ନାଁ।
କଣ ପାଇଁ?
କିଣୁନି ପଇସା ନାହିଁ ମୋର।
ପଇସା ନାହିଁ ମାନେ, କଣ ପଇସା ନଥାଏ ଜମା ନଥାଏ?
ନାଇଁ ଥାଏ ଯେ ମୁଁ ଥୋଡି ନିଜେ ନିଜେ
ଆପଣ କଣ ଗରିବ ଘର କି ମନେ କଣ? ପୁରା ଆପଣ କଣ ମାନେ ଆପଣ ଗରିବ ମାନେ ଜାଗା ନାହିଁ ଆପଣ ରହିବାକ? ପାଇଁ ପୁରା ଗରିବ ଯେ ନାଇଁ ତଳେ ବି ଶୁଅନ୍ତି ଏମିତି କି?
ହଁ ପା।
ଓହୋ ମାନେ କଣ ଆପଣ ରାସ୍ତାଘାଟରେ ବୁଲନ୍ତି କି?
ନାଁ ନାଁ ଆମ ଘର ଅଛି ଯେ ଏଇ ଗଛ ଉପରେ ଘର ବନେଇଛୁ।
ଓହୋ ତାହେଲେ ତ ବହୁତ ପାଏ ସେଥୁ।
ନାଁ ନାଁ ସେମିତି ନାଇଁ ସେଇଟା ହାତ ବୁନା ଘର ମ।
ହାତ ବୁନା ମାନେ କୋଉଥିରେ?
ହାତ।
ଓହୋ ଭଲ ସବୁ ଭଲ ଜିନିଷ ଯେ ହେଲେ ହେଲେ ଟିକେ ଆପଣ ଦେଖନ୍ତୁ। ଏମିତି ତ ନୁହଁ, ଆଜିକାଲି ଦୁନିଆରେ କାହା କତିରେ ପଇସା ନଥିବ? ମତେ କାହିଁ ଲାଗୁନି ବି ଆପଣଙ୍କ ଭୟସ୍ ହେଲେ ହେଲେ ବି ଆପଣଙ୍କ ମତରେ। କଣ ମାନେ ଅନଲାଇନ ସପିଙ୍ଗ୍ ମାନେ କିଣିବା ଭଲ ୟା ଅଫଲାଇନ?
ଅଫ୍ଲାଇନ୍।
ଓହୋ କଣ ପାଇଁ?
ଅନଲାଇନ ସିମ୍ ସିମ୍ ସିମ ଥାଏ ଅନଲାଇନ ଖାଲି ଜିନ୍ସ କିଣିବା କଥା।
ଯାହା ହେଉ ଯାହା ହେଉ ଆପଣଙ୍କୁ ମାନେ ଷ୍ଟ୍ରେଟ ଫିଟ ପସନ୍ଦ ନାଁ ମାନେ କେମତି ପସନ୍ଦ ଜିନ୍ସ?
ଜିନ୍ସ ସବୁ।
ଓହୋ ଆପଣ କଣ ଡେଙ୍ଗା ନା ବାଙ୍ଗେରା କେମିତିଆ ଓହୋ କଣ ତାଳ ଗଛ?
ହଁ ଆପଣ ଢେଙ୍ଗାନା କଣ?
ନା ନା ମୁଁ ବାଙ୍ଗେରା।
ଆପଣଙ୍କୁ ଅନ୍ ଲାଇନ୍ ପସନ୍ଦ ନା ଅଫ୍ ଲାଇନ୍?
ମତେ ଦିଟା ଯାକ ପସନ୍ଦ ହେଲେ ଏତିକି କି ଯଦି ଟିକେ ଜଲ୍ଦି ଜଲ୍ଦିରେ କିଛି କାମ ଥାଏ କି କଣ ମୁଁ ଅନ୍ ଲାଇନ୍ ବେଶୀ ଚାହେଁ ନା ଅଫ୍ ଲାଇନ୍ ହିଁ ଚାହେଁ ଏମତି ଉ।
ଆଚ୍ଛା।
କାରଣ ଜଲ୍ଦି ଜଲ୍ଦିରେ କିଛି କାମ ଥିବ ଅନଲାଇନ୍ ଆପଣ କରିଥିବେ ହେଲେ ସେ ଆପଣଙ୍କୁ ଠକିଦେବେ ମାନେ ଠକିଦେବେ ନୁହଁ ମାନେ କି ତମେ ଖୋଜୁଥିବ ହେଲେ ତମକୁ ଆଣିକି ବହୁତ୍ ଫାଲ୍ ତୁ ଜିନିଷ ଧରେଇବେ ଯୋଉଟା ଆମେ ଦରକାର ଥିବ ସେଇ ଅ ଜ୍ ଏମିତି ହୁଏ ଆଉ। ଆଚ୍ଛା ଆପଣ ମାନେ କଣ ଆପଣ ନିଜେ ଏ ଡ୍ରେସ୍ ଫ୍ରେସ୍ କିଣନ୍ତି ନା ଆପଣଙ୍କ ଘରେ କିଣିଦିଅନ୍ତି ନା କେମିତି?
ମୋ ମା।
ଓହୋ କିଣି ଦିଅନ୍ତି?
ଏସ୍।
ତ ଆପଣଙ୍କୁ ସବୁ ଡ୍ରେସ୍ ପସନ୍ଦ ଆସୁଛି କି ନାଇଁ?
ଓ ମାନେ ସେମିତି ମାନେ ମୋ ମାମା ସହିତ ମୁଁ ଯାଏ ମାନେ ଦି ଜଣ ଯାକ ଚୁଜ୍ କରୁ।
ହୁଁ ହଁ ସେଇଟା ହେଲେ ତ ଆପଣ ଯାଇକି ପୁରା ଚେକ୍ କରିକି ଆ ମାନେ ଦେଖିକି ହିଁ ଆଣୁଥିବେ ଆପଣ। ପ୍ରାଇଜ୍ ପ୍ରାଇଜ୍ ସବୁ ହିଁ
ଯୋଉଟା ଆଣନ୍ତି ମତେ ଭଲ ଲାଗେ ଆଣନ୍ତି ମତେ ମାନେ ମୁଁ ନଥିଲେ ବି ଥରେ ଥରେ ଆଣନ୍ତି ଭଲ
ବେଳେବେଳେ ପସନ୍ ଆସେନି ବେଳେବେଳେ ଆସେ ଯେ ମୋଷ୍ଟ୍ ଅଫ୍ ଟାଇମ୍ ଆସେ।
ଆଉ ମାନେ ବାହାଘର ଫାଘର ଥିଲେ ଆଣିଦିଅନ୍ତି ନାହିଁ କି?
ହଁ ଯେ ଥରେ ବାହାଘର ପାଇଁ ଆଣିଥିଲେ ଯେ ଭଲ ଆସେ ଭଲ ଲାଗିଲାନି। ବାକି ମାନେ ଏମିତି ଯେମିତି କି ଆଗୁରୁ ମୁଁ ହଷ୍ଟେଲ୍ ରେ ରହୁଥିଲା ବେଳେ ମୋ ବାର୍ଥିଡେ ପାଇଁ ଡ୍ରେସ୍ ଆଣନ୍ତି ତ ମତେ ଆଣିକି ଦିଅନ୍ତି ତ ସେ ସବୁ ବହୁତ୍ ଭଲ ଭଲ ଆଣନ୍ତି।
ଓହୋ ଆରେ ଭଲ ମନରେ ନେଲେ ବି ଭଲ ଲାଗେ ମୁଁ ବି ଶୁଣିଥିଲି।
ହୁଁ।
ଅଁ। ହେଲେ ବି ମାନେ ଯଦି ଜଣକୁ କିଛି ଦିଆଯାଉଛି ଆପଣ ସେଠି ମନେ ଦୁଃଖ କରିବା କଥା ନୁହଁ ସେ ଯେମିତି ବି ଡ୍ରେସ୍ ହଉ।
ହଁ ଅଁ ତ ସେଇଟା ଗିଫ୍ଟ୍ ଥୋଡେ ଗିଫ୍ଟ୍ ମୋ ମାମା ଯାହା ଦେଲେ ମୁଁ ରଖିଦେବି ବାକି ସେଇଟା ମାନେ ଏମ୍ ତି
ଆପଣ ତ ବିକିଳିଆଣି ଭଳିଆ ଲାଗୁଛନ୍ତି ଯାହାବି ଦେଲେ ଆପଣ ରଖିଦେବେ।
ହଁ ଯା ମୋ ମାମା ଯାହା ଦେଲେ ମୁଁ ରଖିଦେବି।
ହଁ ମାମା କଣ ଆଉ ଆଉ ବି ଯିଏ ଯାହା ଦେଲେ
ଆଉ କିଏ କଣ?
ହଁ।
ପସନ୍ଦ ନଆସିଲେ ରଖିବିନି ଯଦି ମୁଁ କହିଥିବି ଗିଫ୍ଟ୍ ହେଲେ ମତେ ଖୁସିବି ଲାଗିବ। ସେଇଟା ଯେସ୍ ବି ତ ମତେ ବହୁତ ଭଲ ଲାଗିବ। ବାକି ଥରେ ମୁଁ ହିଁ କହିଥିବି କି ମୋ ପାଇଁ ଗୋଟେ ଏଇଟା କିଣିିକି ଆଣ। ଆଉ ମୋ ମାମାଙ୍କୁ ମୋ ମାମାଙ୍କୁ ଆଉ ମୋ ମାମା ଯୋଉ ଆଣିବେ ସେଣା ମତେ ପସନ୍ଦ୍ ଆସିବନି ତ ମୋ ମାମାଙ୍କୁ ତ ମୁଁ କହିବ୍ ମତେ ଯଦି ପସନ୍ଦ ଆସୁନି ଚେଞ୍ଜ କରିଦବା।
ଯଦି ମାମା ତ ଏଇ ମାନେ କି ପଇସା ନାହିଁ କି କଣ ତାହେଲେ ତ କହିବେ ଏଟା ବି ରଖିଦଉଛି ନହେଲେ ଆଉ ଗୋଟେ ଆଣିକି ଏମତି ତ କହୁଥିବ। ହ
ନା
ହଁ କେଜାଣି ଆପଣଙ୍କ କଥାରୁ ସେମିତି ହିଁ ଲାଗେ ତ!
ଓ ହୋ ହୋ ଲାଗୁଥିବ ଆଉ
ଆପଣ ମାନେ ଗାଡ଼ି ଚଲେଇବା ଶିଖିଛନ୍ତି?
ହଁ
କି ଗାଡ଼ି ଶିଖିଛନ୍ତି? କାର ଶିଖିଛନ୍ତି?
ହଁ
ଆଉ ସ୍କୁଟି? ହାଲୋ ଆଉ ଆପଣଙ୍କର ତେଲ କେତେ ପଡ଼େ?
ଏଇ ଅଶୀ ଟଙ୍କା ପର୍ ଲିଟର।
ଅଶି ଆଜି ତ ଏବେ କା ମାର୍କେଟ ରେ ତ ଶହେ ଦିଇ ଟଙ୍କା, ତିନି ଟଙ୍କା ପର ଲିଟର।
ଶୁଣ ଆମର ଏଠି ଫ୍ରୀ ରେ ମିଳେ।
କିଏ ଆପଣଙ୍କୁ ବୋଧେ ନିଜେ ସପ୍ଲାଏ କରୁଥିବେ ବୋଲି। ନାଇଁ
ହଁ
ହଁ ଭଲ ହଉ। ଆପଣ ଯାଆନ୍ତୁ କଣ କରିବେ ମୁଁ ରଖ ରଖୁଛି ଆଉ ଆଜ୍ଞା।